ଶୁଣି ପାରୁଛ ତ?
ହଁ ଶୁଣିପାରୁଛି।
ଆଉ କୁହ?
ଆଉ ସନ୍ଧ୍ୟାରେ କଣ କରିବ?
ସନ୍ଧ୍ୟାରେ ଏବେ ତ ଆସିଲି କିଛି ତ କରିନି କଣ ଗୋଟେ କରି ଖାଇବି ସନ୍ଧ୍ୟାବେଳେ। ଖାଇସାରିଲା ପରେ ରାତି ପାଇଁ କଣ ଗୋଟେ ଖାଇବା ପାଇଁ ପଡିବ ପୁଣି କରିବା ପାଇଁ ପଡିବ ଆଉ।
ହୁଁ।
ରୋଷେଇ ଗୋଟେ ବାଜ୍ୟ ଜିନିଷ।
ମତେ ବି ସେମିତି ଲାଗେ।
ଆରେ ଏଥିପାଇ ଚିଡ଼ି ଲାଗେ କଣ? ମାନେ ଗୋଟେ ହଁ ଆଉ ଦି ଜଣ ଖାଇଲେ କିଏ ତାଙ୍କ ପାଇଁ କରିଦବ ଠିକ୍ ଅଛି ତ ନିଜ ପାଇଁ ଗୋଟେ କରିକି ଖାଇବ ନା। ଏବେ ସନ୍ଧ୍ୟା ବେଳେ ପାଇଁ ଗୋଟେ କରିବି ଖାଇବା ପାଇଁ। ତାପରେ ପୁଣି ଗୋଟେ ରାତି ପାଇଁ ଖାଇବା ପାଇଁ କରିବି। ଏକା। ଆଉ ତମେ କିଛି ବି କର ସେ ବାସନ ମାଜିବାକୁ ପଡିବ। ସେଥିପାଇଁ ଆଉ ତାକୁ ନ କଲେ ତ ଖାଇବନି, କେତେ ବାହାରୁ କେତେ ଖାଇବ?
ହୁଁ, ବାହାରେ ଖାଇବା ବି ଭଲ ଲାଗେନି, ମତେ ତ କେବେ ଭଲ ଲାଗେନି ବାହାରେ ଖାଦ୍ୟ।
ଆ ତମର ବାହାରେ ବି ଖାଇଲେ ବି କେତେ ଖାଇବ, ତାପରେ ଖାଇଲେ ବି ସବୁବେଳେ ବାହାରେ ଖାଇବ ମାନେ ବାହାର ଖାଇବାକୁ ମାନେ ଦେହଟି ହି ଖରାପ।
ହଁ, ଦେହ ଖରାପ ହବ। ମତେ ଏମିତିରେ ବି ବାହାର ଜିନିଷ ମତେ କିଛି ଖାଇବାକୁ ଭଲ ଲାଗେନି, ସେଥିପାଇଁ ଘରେ ହି କିଛି ବନେଇବାକୁ ଭଲ ଲାଗେ। ଏମତି ବାବା ରୋଷେଇ ଜାଣିଛନ୍ତି ଭାଇ ବି ଜାଣିଚନ୍ତି, ତ କହିଲେ ବନେଇ ଦିଅନ୍ତି ସେମତି, ବାହାର ଜିନିଷ କିଛି ଖାଏନି ମୁଁ ଏମତି।
ଭଲ କଥା କିନ୍ତୁ ବାହାରେ ନ ଖାଇବା ଭଲ।
ହୁଁ।
ଆଉ କଣ ତମ ଘରେ କିଏ ମାନେ ତମ ସହିତ ତମକୁ ଅଧିକ କିଏ ଭଲ ପାଆନ୍ତି?
ମତେ ଅଧିକ ତ ସମସ୍ତେ ଭଲ ପାଆନ୍ତି, କିନ୍ତୁ କିଛି ଗୋଟେ ଭୁଲ କରିନେ ରାଗି ରାଗ ଟାଇମରେ ବି ଅଧିକ ଗାଳି ଶୁଣେ ମୁଁ। କାରଣ ଛୋଟମାନେ ଯାହା ବି କିଛି ଭୁଲ କରେ ନ କରେ ମୁଁ ହିଁ ଗାଳି ଶୁଣେ। ଆଉ ବାବା ଅଧିକ ଭଲ ପାଆନ୍ତି। ନା, ବଡମାନଙ୍କୁ କୁହାଯାଏ, କିନ୍ତୁ ଛୋଟ ଛୋଟମାନଙ୍କୁ ଯୋଉ କାମ କରିବି ନଥିବ ଶୁଣିବ, ଆ କରିଲେ ବି ଶୁଣିବ।
ହଁ ଅ ସେଟା ମାନେ କଣ କହିଲ, ତମର କଣ କହିଲ, ବଡ ଭାଇ ଯେହେତୁ ଅ ତମେ ତାଙ୍କଠୁ ବି ଶୁଣୁଥିବ।
ହୁଁ। ନାଇ ଭାଇ ସେମତି କିଛି କହେନି ବାଇକି ଆମ ଘରେ ହୁଏ କଣ ଯଦି କେବେ କିଛି ମାନେ ବାବା ମାଙ୍କର ଝଗଡା ହେଇଯାଇଥାଏ ତ ମା, ବାବାଙ୍କୁ ଯୋଉ ଗାଳନ୍ତି ସେଇଟା ସେ ବାବାଙ୍କୁ ଡାଇରେକ୍ଟ ଗାଳନ୍ତିନି, ମତେ ଗାଳିବେ ମତେ ମତେ ଗାଳିଲେ କଣ ହବ?
ହଁ, ହଁ, ହଁ।
ବାବା ସେପଟୁ ମୁଁ ମାଆଙ୍କୁ ଗାଳୁଥିବେନି ମତେ କହୁଥିବେ, ମତେ ଦୁଇ ଜଣ କହିଲେ କଣ ହବ, ଯିଏ ଯେ ନିଜେ ନିଜେ କଥା ହୁଅ।
ଆରେ ସାନ ପିଲାଟେ ତ, ସେ ମାନେ ସେଥିପାଇଁ ମ୍ୟାନେଜ୍ ସେ ତମେ ସବୁ ଶୁଣିକି ତ ଶୁଣିପାରିବ, ତମକୁ ତମ ଦ୍ଵାରା ହିଁ ସେ କଥ କଥାବାର୍ତ୍ତା ସମାଧାନ ହେଇପାରିବ, ତ ସେଥିପାଇଁ ତମକୁ କୁହନ୍ତି।
ହୁଁ, କିଛି ବି ହେଲେ ବାବା ଯଦି କିଛି ବି ଗୋଟେ ମା ପଚାରୁଥିବେ, ତ ମାଙ୍କୁ ପଚାର ତ ସିଏ ମତେ ମତେ କହିବେ, ମୁଁ ପଚାରିବି ପୁଣି କହିବି ସେନ୍ତି ହୁଏ ଆମ ଘରେ। କାହିଁକିନା ଆମ ଘରେ ଯିଏ ବି ଯାହା ଉପରେ ରାଗି ଯାଇପାରେ, କିନ୍ତୁ ମୁଁ କାହା ଉପରେ ରାଗ ରଖେନି ସେମତି ଆଉ ମୁଁ ରାଗିକି ସେମତି ରୁହେ ବି ନାଇଁ। ଯେତେ ବଡ କିଛି ବି ଝଗ ଝଗଡ଼ା ହଉ, ହେଲେ ବି ମୁଁ କଥା ହେଇଯାଏ।
ହଁ, ଆଉ କାହା ଉପରେ ବି ରାଗିବ ତମେ ତମ ଘରେ? ତମ ମାଆଙ୍କ ଙ୍କ ଉପରେ, ନାଇଁ ତ ବାବାଙ୍କ ଉପରେ, ନାହିଁ ତ ଭାଇଙ୍କ ଉପରେ।
ନାଇଁ ମାଆଙ୍କ ଉପରେ ରାଗିଯାଇ ବେଳେବେଳେ।
ଉଁ ହଁ, ସେ ମାଆଙ୍କ ପାଖ
ହଁ, ମାଆଙ୍କ ପାଖରେ ଅଛି, ତ ହେଲେ ରାଗି ଯାଇ କଣ ପାଇଁ ନା ବେଳେ ବେଳେ ଯୋଉଁ କାମ ଅକା କିଛି କରିନଥିବି, ତ ମା ରାଗନ୍ତି ଏମତି କଲୁଣି, ସେମତି କଲୁଣି ତ ସେଥିପାଇଁ ମୁଁ କହିମି, ଏତେ କାମ କରିନି କିଛି ତ କହିବାର ନାହିଁ ମୁଁ ଯୋଉଟା କା ମାନେ ଯୋଉ କାମଟା କରଲିଣିି, ସେଇଟା ହିଁ ଦେଖାଗଲା। ଏମତି ହେଲା କି ଏମତି ଟିକେ ଯୁକ୍ତି ଲାଗିଗଲେ, ମୁଁ ରାଗି ଯାଏ। ବାସ୍ କିଛି ଟାଇମ୍ ପାଇଁ କଥା ହୁଏନି ପୁଣି ଥରେ ତାପରେ ମାମା କହେ, ଗୁଡାଏ ପଛରେ
ଆଉ କଣ କୁହ? ତମକୁ ଫଳ ଭିତରେ କଣ ଭଲ ଲାଗିଥିବ?
ଫଳ ଭିତରେ ମତେ ତରଭୁଜ ଭଲ ଲାଗେ ଲିଚୁ ଭଲ ଲାଗେ
ହଁ ଆରେ ଏଠି ଗୋଟେ କାଉ ଗୋଟେ କାଉ ଗୋଟେ ଆମର ଏଇଠି ଅଛି ଅଛି ଯେ କାହିଁ ଏମିତି ହଉଛି କେଜାଣି ସେ
ସେ ତାଙ୍କର ବନ୍ଧୁ ମାନେ ତାଙ୍କର ପରିବାରକୁ ଡାକୁଛି ସନ୍ଧି ହେଇଗଲାଣି ଯେହେତୁ ତ ଘରକୁ ଫେରିବେ ବୋଲି ଡାକୁଛି
ଓହୋ ବୋଧେ ସେୟା ହେଇଥିବ
ସେମାନେ କଣ ପୁଣି କୁଆଡେ ଉଡି ଚାଲି ଯାଇଛନ୍ତି ପାଉନାହିଁ ସେ ସେଥିପାଇଁ ଏତେ ଚିଲଉଛି ଆଉ
ହଁ ସେଇଆ ହେଇଥିବ କେତେ ଖାଲି ଏଠି ହେଇଯଵ ରଡୁଛି ପୁର ଆଉ କଣ କୁହ
ହଉ ତମକୁ ସଜହେବାକୁ ଭଲ ଲାଗେ ନା ଭଲ ଲାଗେନି
ସଜ ହବାକୁ
ହୁଁ
ସଜହେବାକୁ ମୁଁ କୁଆଡେ ଗଲି ସଜହେବାକୁ ଭଲ ଲାଗେ ନାଇଁ ତ ମୁଁ ସଜ ହୁଏ ନା ଏତେ
ଆଚ୍ଛା
ମାନେ ଯେମତି ଯେମିତି ଲଗେଇ ଲଗେଇବା କଥା ନର୍ମାଲ ସେମତି ଲଗାଏ ଆଉ ଅଧିକ କିଛି ଲଗେଇବାକୁ ମାନେ କୁଆଡେ ଯଦି ବାହାରକୁ ଗଲେ ତ ସେମିତି କିଛି ତ ବାହାଘର ଫଘର କି କଣ ହେଲା ତ ସେଠି ଲଗେଇବି ନହେଲେ ନାଇଁ କିନ୍ତୁ ମୋର ଗୋଟେ ସାଙ୍ଗଟେ ଅଛି ଯିଏକି ମାନେ ସବୁଦିନ ସଜ ତା ଓଠରେ କେବେ ତମେ ଲିପଷ୍ଟିକ ଛାଡିବାର ତମେ ଦେଖିନଥିବ
ହଁରେ ସେମିତି ଆମ କଲେଜରେ ମାନେ ଆମ କଲେଜରେ ବି ସାଙ୍ଗ ଜଣ ଥିଲା ସିଏ ବି ସେମ ମାନେ ମଟ ବି ତ ପୋତଳ ବହୁତ ଆଉ ଯେ କେବେ ବି ସେମତି ଲପଷ୍ଟିକ କି କିଛି ଲଗେଇନାହିଁ ପଳେଇ ଆସିଛି ସେମିତି କେବେ ହେଇନାହିଁ।
ହଁ ମୋର ବି ଗୋଟେ ସାଙ୍ଗଟା ଅଛି ତମେ ଏମିତି କି ତାକୁ ଯେତେବେଳେ ବି ତମେ ଭିଡିଓ କଲ ବି କରିବ
ହଁ ସେମିତି ବି ସଜ ହେଇକି ଥାନ୍ତି ସେମାନେ ଜଣେ ଜଣେ କେମିତି ଭଲ ଲାଗେ କେମିତି ମତେ ତ ଯେମିତି ମୋର ବି ଏମିତିରେ କୁଆଡେ କୁଆଡେ ବୁଲିବାକୁ ପଳାଏ
ହ କଛି କିନ୍ତୁ ସେ ସେମିତି ସବୁବେଳେ ସଜା ହେଇକି ଥାଏ ଭଲ ଲାଗେ ବୋଧେ ତାଙ୍କୁ ଆଉ
ଜଣେ ଜଣଙ୍କୁ ଭଲ ଲାଗେ କିନ୍ତୁ ମୁଁ ତ ନିଜେ କିଛି ସଜ ହେଇପାରେନି ମାନେ ଆଉ କହାକୁ କରିପାରେ କିନ୍ତୁ ନିଜେ ନିଜେ ହେଇପାରେନି
ହ ମାନେ ଆସିଛି ନା ଆସିନି ସଜ ହବା
ସଜହବ ଆସିଛି ମାନେ ଏମିତି ମଥ ଭତା ଖାଙ୍କି ଦେଇପାରେ କିନ୍ତୁ ଏଇ ଯୋଉ ଲିପଷ୍ଟିକ ବି ଲଗେଇ ପାରେ କିନ୍ତୁ ଏ ଯୋଉ ଆଇଲାଇନର କାଜଲ ହେରୀକା ସେମିତି ଲଗେଇ ପାରେନି
ଓହୋ ନାଇଁ ଲଗେଇବା ଶିଖିଯାଅ ପକେଇବା ଶିଖିଗଲେ ଭଲ କାହିଁକିନା କେତେବେଳେ ବି ତମର ଦରକାର ଗୋଟେ ପଡ଼ିଲେ ନିଜେ ଲଗେଇ ପାରିବ ଆଉ ଜଣେ ଯଦି କିଏ କହିଲା ତାକୁ ବି ଲଗେଇ ଦେଇେଇ ପାରିବ ଶିଖିବା ଟା କିଛି ଖରାପ ନୁହେଁ ନ୍ତୁ ଶିଖିବା ଭଲ ଆଉ କଣ କୁହ ଏବେ ସନ୍ଧ୍ୟା ଦବ
ହଁ ହୁଁ ଏବେ ସନ୍ଧ୍ୟା ନା ମା ଦେବେ ମୁଁ ଏବେ ଦେବନି ମା ଚାଲି ଆସିବେ ଏବେ ତାଙ୍କର ଏଇଠି ଯାଇଛନ୍ତି ଇସ କଣ ଗ୍ରୁପ ମିଟିଙ୍ଗ କଣ ଯାଇଛନ୍ତି ଆଉ ଆସିବେ
ହଁ ସନ୍ଧ୍ୟା ବେଳେ ଖାଇବ କଣ?
ସନ୍ଧ୍ୟା ବେଳେ ଖାଇବି କଣ ଆଜି ଆଜି ଯୋଉ ପିଠା କହିଲି ସେଇଟା କରିକି ଖାଇମି ବୋଲି ଭାବିଛି ସକାଳେ ମା କହୁଥିଲେ। ଏଇ ଯୋଉ କହୁଥିଲେ ଯୋଉ ପିଠା ବନେଇବ କେମିତି ମଇଦାରେ
ହଁ
ହଁ ସେଇ ପିଠା ଟା ଆଜି ସନ୍ଧ୍ୟାରେ ବନେଇ ଖାଇବି।
କୋଉ ପିଠା କହିଲ ସେଇଟା ଗୋଟେ ଶ୍।
ଛୁଞ୍ଚି ପତ୍ର ପିଠା ତାକୁ ଏମିତି ନେନା ପିଠା ବି କୁହନ୍ତି। କିଛି କିଛି ଛୁଞ୍ଚି ପତ୍ର ପିଠା କୁହନ୍ତି। କିନ୍ତୁ ମୁଁ ଜାଣିଛି ଛୁଞ୍ଚି ପତ୍ର ପିଠା ଯୋଉଁ ଟା ହୁଏ ସେଇଟା ପତ୍ରରେ ହୁଏ। ମାନେ ଯେମିତି ତୁମେ କହିଲ ନା ଚୁନାରେ କେମିତି କରିବା। ତ ସେଟା ଚୁନାକୁ ଯୋଉ ପାଗ କରିକି। ମାନେ ତାର ଖଳି ରଡିକି ଯୋଉ ଚୁନାରେ ପାଣି ଆରେ ପାଣି ଫୁଟେଇ ଖଳି ରଡିକି ଯୋଉ କରନ୍ତି। ତାକୁ ପତ୍ରରେ ପତ୍ରରେ ଥାପୁଡ଼ିକି ତା ଭିତରେ ପୁର ରଖିକି ପୁଣି ଥରେ ସେଟା ବନ୍ଦ କରିକି। ପୁଣି ତାକୁ ସିଝାନ୍ତି ତାପରେ ତାରେ ସେଇଟା ହୁଏ ଛୁଞ୍ଚି ପତ୍ର ପିଠା କିନ୍ତୁ ଏମିତି ମଇଦାରେ ଯୋଉଟା ହୁଏ ସେଟା। ନେନା ପିଠା ବି ଏମିତି କୁହନ୍ତି କିଛି ଲୋକ ଛୁଞ୍ଚି ପତ୍ର ପିଠା ବି କୁହନ୍ତି।
ଆଚ୍ଛା, ଆଚ୍ଛା। କଣ ହେଇଥିବ ଆଉ ନା ମୁଁ ଜାଣିନି ଏତେ ଭଲସେ।
ଖାଇବା ଆଉ ମୁଁ ତ ଏମତିରେ କିଛି ସେମିତି ଯେମିତି ମା ହେଲେ କିଛି ପଚାରନ୍ତି। ଆଜି କୋଉ ମାଛ ଖାଇଛୁ ମାଛ ହିଁ ଖାଇଛି କୋଉ ମାଛ। କିଛି ଗୋଟେ ଖାଇଛି ଆଉ।
ସେଇଟା ବି ଜାଣିନ ପୁରା ଛୋଟ ଛୁଆ ତମେ ପୁରା।
ଛୋଟ ପିଲା। ଆଉ କଁ କୁହ?
ମୁଁ କଣ କହିମି ଆମର ଏଇଠି କାନ୍ଥର ଗୋଟେ ଝିଟି ପିଟି ଅଛି ନେଇଯାଅ।
ନାଇଁ ତମ ଘରେ ଥାଉ ସିଏ ମୁଁ ନେଇକି କଁ କରିବି।
ତମେ ଯେତେବେଳେ କିଛି ଠିକ୍ କଥା କହିବ ସିଏ ମାନେ। ଯେଉଁ ଟିକ୍, ଟିକ୍, ଟିକ୍, ଟିକ୍ ବଜାଏ ସେମିତି ବଜେଇବ।
ବଜେଇବ ସିଏ ବଜେଇବା ଦରକାର ନାହିଁ, ମୁଁ କଁ କରିବି ତାକୁ ନେଇକି।
ଯଦି କେବେ କିଛି କଥାରେ କେହି ରାଗି ଯାଇଥିବ କି ତୁମେ ମିଛ କହୁଛ ବୋଲି କେହି କହୁଥିବ। ସେଇ ସମୟରେ ଟିକ୍ ମାନେ ଝିଟିପିଟି କି ହଁ ପ୍ରମାଣ କରିକି ନେଇଯିବେ। ଆଉ ବୋବେଇ କି ଟିକ୍, ଟିକ୍, ଟିକ୍, ଟିକ୍, କହନ୍ତିନି ସେଆକୁ ଟିକ୍, ଟିକ୍, ଟିକ୍ କରିବ। ତେଣୁ ସମସ୍ତେ ଭାବିବେ କି ହଁ ଇଏ ଠିକ୍ କଥା କହୁଛି।
ଆମର ଏଇଠି ନା ମୁଁ ମୋରି ରୁମ ରେ ଅ ସେଠି ବି ମାନେ ଦି ତିନିଟା ଭଳିଆ ଝି ଝିଟିପିଟି ଅଛନ୍ତି ଯେ ସେ ଝିଟିପିଟି ମାନେ ସେ ଝିଟିପିଟି କାନ୍ଥରେ ରହୁନାହାନ୍ତି। ସେ ଝିଟିପିଟି ତଳେ ଚାଲୁଛନ୍ତି। ତଳେ ଚାଲୁଛନ୍ତି ମାନେ ମାନେ ତଳେ ବେଡ୍ ତଳେ। ବେଡ୍ ତଳେ ସେ ଝିଟିପିଟି ଚାଲିଛନ୍ତି ମୁଁ ବୁଝିପାରୁନି ସେ ଝିଟିପିଟି ନା ଉଁ। ଉଁ ମାନେ ସିଏ ପୋକ।
ଆଉ ସେମାନେ ସବୁଆଡେ ଘୁରୁଛନ୍ତି ଏମିତି ଆଜିକାଲି ୱଫଲେ କେମିତି ଚାରିଆଡୁ ଉଡୁଛି ଦେ ଖୁଛନ୍ତି ନା।
ହଁ।
ହଁ ଏ ତ ସିଏ ବି ସେମିତି ତଳେ ଚାଲିବାକୁ ଇଚ୍ଛା ହବ କେତେ ସମୟ କାନ୍ଥରେ ଚାଲିବି। ଥରେ ଯାଇ ତଳେ ବି ଚାଲେ କେମିତି ଦେଖିବି।
ମତେ ଲାଗୁଚି ସେମାନେ ମାନେ ଯେମିତି କଣ ବିଛା।
ହୁଁ।
ଆଉ ତମେ ଏମତି ଗୋଟେ ଗୋଟେ କୋଉ ଜିନିଷରେ ପସି ଯାଇଥିବ ତମେ ତାକୁ ଉଠେଇକି ଧିରିକି ଆଣିଲା ବେଳକୁ। ସିଏ ତାର ବାହାରିବ ତା ଭିତରୁ, ଏଇଆ ଆଉ। ହଁ ଆଉ ତମକୁ ବୁଲିବାକୁ ଭଲ ଲାଗେ କି ନାଇଁ କୁହ।
ହୁଁ ବୁଲିବାକୁ ଭଲ ଲାଗେ ମତେ ଟିକେ ମାନେ ବେଶି। ବେଶି ଭିଡ ଜାଗା ଟିକେ ବି ଯା ମାନେ ଯିବାକୁ ପସନ୍ଦ ହୁଏନି। ଯେମିତି ଯୋଉଁ ଜାଗାରେ ଫାଙ୍କା ଥିବ ସେମିତି ଜାଗା କିଛି ଭଲ ଲାଗେ।
ହଁ ଫା ଆଉ ତମେ ବା ଯାତ୍ରା ଫାତ୍ରା ଯିବ ବୁଲିବାକୁ ଆଉ ତମକୁ କଣ ଫାଙ୍କା ଜାଗା କୋଉଠି ମିଳିବ।
ଯାତ୍ରା ଫାତ୍ରା ସେଥିପାଇଁ ମୁଁ ଯାଏନି। ସେମିତି ମତେ ଭଲ ଲାଗେନି ଏଇ ଯୋଉ ମେଞ୍ଚେ ସାରା ଲୋକ ଗୋଟେ ଯାଉଥିବ ପାଖରେ ସାମ୍ନାରେ ଜଣେ ଆସିଯାଉଥିବ ଏପଟେ ଯାଉଥିଲେ କିଅଣ କେବାଟେ ଦେଇ ପୁଣି ଘୁରିକି ଯାଉ ସେଥିପାଇଁ ମତେ ଯିବାକୁ ଏତେ ଭଲ ଲାଗେନି ଆମ ଗାଁରେ ଏମିତିରେ ସବୁ ମାନେ ଆମ ଗାଁ ରେ ତ ଦିନେ ଅଧେ କିଛି ମାଇକ୍ ବନ୍ଦ ହୁଏନି ବୋଲି କଛା ନାହିଁ ଏଇ କିଛି ଦିନ ହେଲାଣି କାହାର ବାହାଘର ଥିଲା ପୁଣି ପୂଜା ଥିଲା ଆମର ପୁଣି ଏବେ ଆମର ପାଖରେ ଯୋଉ ମୁସଲମାନ ବସ୍ତି ଅଛି ସେଠି ଆଜି ପୁଣି କଣ ହଉଛି ସେଠି ପୁଣି ସାଉଣ୍ଡ ଶୁଣା ଯାଉଥିବ ତ ସ କିଛି ନା କିଛି ଚାଲିଥାଏ। ଆମ ଗାଁରେ
ଗାଁ ମାନେ ତ ସେଇଆ ଏବେ ତାପରେ ବାହାଘର ଯୋଉ ଚାଲିଛି ସବୁଠି ବାହାଘର ଏଇନକେ ଚାଲିଛି ତ ସେଥିପାଇଁ କି ଆହୁରି
ହୁଁ।
ବାହାଘର ପାଇଁ ଆହୁରି ମାନେ ଅଧିକ ସାଉଣ୍ଡ ଆଉ କଣ କୁହ? ମତେ ଭୋକ ଲାଗିଲାଣି ମୁଁ ଯାଉଛି ଯିବି କଣ କରିବି ଗୋଟେ ଖାଇବା ପାଇଁ।
ହୁଁ।
ଆଉ କଣ କହିଲ ମୁଁ ଖାଇଥିଲି ଯାଇଁକି ନା ଭାତ ଅଳ୍ପ ଖାଇଛି ନୁହେଁ ମୁଁ ଯାଇଁକି ବାରଟାରେ ଖାଇଥିଲି ଆଉ ତ ବା ରଟା ରେ ଖାଇଲେ ଆସିକି ହେଲାଣି ପାଞ୍ଚଟା ନା! ମତେ ଭୋକ ଲାଗିଲାଣି ପୁଣି ମୁଁ ତାପରେ
ହେଲେଣି
ଆରେ ହଁ ସେଥିପାଇଁ। ପୁଣି ଯେ ଏବେ ଏଇ ଗଲେ ଟିକେ ଧୋଇ ହେବି। ଧୋଇକି ତାପରେ ପୁରା ବନେଇକି ଖାଇଲା ବେଳକୁ ସିଏ ହେଇଯିବ ଯାଏ କେତେଟା? ସାତଟା ହେଇଯିବ ସାଢେ ଛଅଟା ହେଇଯିବ ଯେମିତି ହେଲେ।
ହୁଁ।
ଆଉ କାଇଁ ଏମିତି ବ୍ୟସ୍ତରେ ଚାଲିଛି ଜୀବନ ଆଉ।
ହୁଁ।
ତମେ ଯାଅ କଣ କରିବ ଆମେ କାଲି କଥା ହେବା ପୁଣି।
ହଁ ଠିକ ଅଛି ସକାଳେ କଥା ହବା।
ହଉ।
ହଉ ହୁଁ।